ନମସ୍କାର ଭାଇ।
ନମସ୍କାର ନମସ୍କାର।
ଆଉ ଆପଣ ଫୋନ କରିଚି ଯେ ଆମ ଭଉଣୀଙ୍କର ଆସନ୍ତା ସାତ ତାରିଖ ଦିନ ଉଁ ନିର୍ବନ୍ଧ ହବାକୁ ଯାଉଚି।
ଆଜ୍ଞା ଆଜ୍ଞା।
ମୁଁ ଆଉ ଫୋନ କରିଥିଲି ଏଇଥିପାଇଁ କି ଆପଣ ଟିକେ ଆପଣଙ୍କ ପରିବାର ବର୍ଗ ସହ ଯଦି ଆସିକି ଉପସ୍ଥିତି ରୁହନ୍ତେ ତାହେଲେ ମୁଁ ମୁଁ ଏବଂ ମୋ ପରିବାର ଲୋକ ଅତ୍ୟନ୍ତ ଖୁସି ହୁଅନ୍ତୁ।
ଇଏ କଣ ଗୋଟେ କହିବା କଥା ମୁଁ ନିଶ୍ଚିନ୍ତ ଯାଇ ପହଞ୍ଚିବି ବୁଝିଲେ ନା।
ଆପଣ ନୁହଁନ୍ତି ଆପଣ ଆପଣଙ୍କ ପରିବାର ବା
ଆଜ୍ଞା ଆଜ୍ଞା ଆଜ୍ଞା ଆମ ପରିବାରବର୍ଗ ଆମ ପରିବା ବ୍ର ବର୍ଗ ଦରକାର ପଇଲେ ଆମ ଖଞ୍ଜା ଆମ ପଡୋଶୀ ଲୋକଙ୍କୁ ବି ନେଇକି ପହଞ୍ଚିବି ବୁଝିଲେ ନା।
ଆପଣ ଟିକେ ଉପସ୍ଥିତି ରହିଲେ ଆପଣଙ୍କର ଟିକେ ସାଙ୍ଗସାଥି ଆଣିଲେ ଦେଖୁଛନ୍ତି ଆମର ମୁଁ ଏକୁଟିଆ ଲୋକ। ଆଉ ଦୁଇଶ ବରଯାତ୍ରୀ ଆସିବେ ଦୁଇଶ ବରଯା ତ୍ରୀ କି ସମ୍ଭାଳିବାକୁ ବହୁତ କଷ୍ଟ ଲାଗିବ ମତେ ଆପଣ ଟିକେ ଆପଣଙ୍କ ଗ୍ରାମର କିଛି ଯୁବକକୁ ଆଣିଲେ ଆଣିକି ଟି ଟିକେ ଆୟୋଜନ କରିଲେ ମତେ ଟିକେ ସୁବିଧା ହୁଅନ୍ତା ଆଉ ଆପଣ ଏଇ ସୁବିଧା ଅସୁବିଧାରେ ସାହା ସାହାଯ୍ୟ ନ କଲେ ଆଉ କେମିତି କଣ ହବ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଭାବରେ ଆମେ ଯାଇ ପହଞ୍ଚିବୁ ଆପଣଙ୍କ ଘରେ। ଏଥିରେ ଗୋଟେ କହିବା କଥା ନୁହଁ ବ୍ୟସ୍ତ ହବାର କିଛିବି ନାହିଁ, ମୁଁ ନିଶ୍ଚିିତ ଭାବରେ ଯାଇକି ନିଶ୍ଚ ନିଶ୍ଚିନ୍ତରେ ପହଞ୍ଚିବୁ ବୁଝିଲେ ନା। ଆଉ ଆପଣ ଯୋଉ ଟେଣ୍ଟ ବାଲା ହଉ କିବା ଖାଦ୍ୟ ଯାହା ହବ ପଦାର୍ଥ ହବ ତା ବିଷୟରେ କଣ ଚି ଆପଦ ସବୁ କ
ହଁ ଦେଖନ୍ତୁ କିନ୍ତୁ ବରଯାତ୍ରୀ ବାଲାଙ୍କର ତ ତାଙ୍କର କହିବା କଥା କି ଆମର ଦୁଇଶହ ଜଣ ବରଯାତ୍ରୀ ଆସିବେ। ଆପଣ ଟିକେ ମାଉଁସ ଆଉ ମାଛ ଟିକେ ଭଲ ଭାବରେ କରିବେ। ଯେହେତୁ ମୋର ପଇସାର ଘର। ଅଭାବ ଆଉ ଲୋକଙ୍କ ସଂଖ୍ୟା ବି କମ ତ ମତେ ଟିକେ ସେଇ ଜିନିଷ ସବୁ ନେଇକି ଭାରି ଟିକେ ଡର ଲାଗୁଛି। ଡର ଏଥିପାଇଁ ଲାଗୁଛି କାଳେ ମୁଁ ସେ ଲୋକମାନଙ୍କୁ ସ୍ଵାଗତ ଯୋଗ୍ୟ କରିପାରିବି ନା ନାହିଁ। ଏଇ ସବୁ ଡର ମନରେ ଖାଲି ଉଙ୍କି ମାରୁଛି।
ଆଜ୍ଞା।
ଆଉ ମୁଁ ସେଥିପାଇଁ ମୁଁ ଆପଣଙ୍କୁ ଆହୁରି ଜଣେ ମୋର ସମ୍ପର୍କୀୟ ଭାଇକି ଫୋନ କରିଥିଲି। ଆପଣ ଯଦି ମତେ କିଛି ମାନେ ଅ ସାହାଯ୍ୟ କରନ୍ତେ କିଛି ଉପାୟ ଦିଅନ୍ତେ ଯାହା ଫଳରେ ମୁଁ ମୋର ତା ନିର୍ବନ୍ଧ ଟାକୁ ଟିକେ
ଆଜ୍ଞା ଆଜ୍ଞା ଆଜ୍ଞା ଆମେ ନିଶ୍ଚିିତ ଭାବରେ ଆମେ ଯାଇ ପହଞ୍ଚିବୁ, ଆପଣ କଷ୍ଟ କରିବାକୁ ଏତେବି ପଡିବ ନାହିଁ। ଆମେ ସାହାଯ୍ୟ ନିଶ୍ଚିନ୍ତ ଭାବରେ କହିବୁ ବୁଝିଲେ ନା। ଆଉ ଆପଣ ସେପଟେ ସବୁ କୁକୁଡା ମାଉଁସ ଫୁକୁଡା ମାଉଁସ କିଣା କିଣି ବୁଝାବୁଝି କରିସାରିଲେଣି? କେତେ କଣ ରେଟ୍?
ନାଇଁ ଆମର ଏଇଠି ପାଖରେ ଗୋଟେ ଏ ତାଙ୍କ ଘରେ ସେ ତାଙ୍କର ଛେଳି ଦଶଟି ବାରଟି ରଖିଛନ୍ତି ହେଲା ତ ସିଏ କହିଚି ସିଏ ଆମର ଟିକେ ବନ୍ଧୁ। ତ ସିଏ ଆମକୁ ଟେନ ପରସେଣ୍ଟ କାଟିକି ଆମକୁ ଦଶ ପରସେଣ୍ଟ ରିହାତିରେ ଆମକୁ ସେ ଦଉଛନ୍ତି, ହେଲା ହଁ ତ ମୁଁ ମୁଁ ମାଉଁସଟା ମୁଁ ଠିକ୍ କରିଦେଇଛି କିନ୍ତୁ ସେ ଯୋଉ କୁକୁଡା ମାଂସଟି ମୋର କେହି ସମ୍ପର୍କରେ ଆସୁନାହାନ୍ତି ଆଉ ସବୁ ଆଉ ବହୁତ ଅଧିକ ପଇସା କହୁଛନ୍ତି ଯେମିତିକି କିଲୋ ଦୁଇଶହ ଅଶୀ, ଆଉ ମୁଁ ଆଉ ଏ ଏତେ ତାକୁ ଇଏ କରିପାରୁନି।
ଆଜ୍ଞା ଶୁଣନ୍ତୁ ଆମର ଆଜ୍ଞା ଆଜ୍ଞା ଆମ ଘର ପାଖରେ ଗୋଟେ ଛୋଟିଆ ଗ୍ରାମ ଟେ ଅଛି। ଯେ ମୋ ସାଙ୍ଗ ହିସାବ ହେବେ ଜଣେ ଯେ ଭଲ କୁକୁଡା ଚାଷ କରିଛନ୍ତି ବୁଝିଲେ ନା।
ଆଜ୍ଞା।
ଭଲ ଚାଷ କରୁଛନ୍ତି କୁକୁଡା ଚାଷ ଯାହା ଫଳରେ ତାର ବଡ ଫାର୍ମ ଗୋଟେ ଅଛି ବୁଝିଲେ ନା।
ଆଜ୍ଞା।
ଭଲ ଦେଶୀ କୁକୁଡା ଅଛି ଆପଣ ଯଦି କହିବେ ମୁଁ ବୁଝିକି ନା ଆପଣଙ୍କୁ ନିହାତି ଜଣେଇବି।
ନାଇଁ ନାଇଁ ଆପଣଙ୍କୁ ତ ମୁଁ ସେଇଥିପାଇଁ ଫୋନ କରିଥିଲି ଆପଣ ଟିକେ ବୁଝନ୍ତୁ, ବୁଝନ୍ତୁ ଯଦି ମତେ ଅଳ୍ପ ପରେ ଦେଇପାରିବେ ଭଲ କଥା ଖାଲି ନିର୍ବନ୍ଧ ପାଇଁ ନୁହେଁ। ବାହାଘର ପାଇଁ ବି ମତେ ସାହାଯ୍ୟ ହେଇଯିବ।
ଆଜ୍ଞା ଆମର କେତେ ନି ନିହାତି ଦରକାର କେତେ କେଜି ହିସାବରେ। କେତେ କିଲ ଦରକାର ଆପ
ନିହାତି କୁଇଣ୍ଟାଲ ପାଖାପାଖି।
ଆଜ୍ଞା ଆଜ୍ଞା କୁଇଣ୍ଟାଲ କୁକୁ କୁକୁଡା ମାଂସ ଆପଣଙ୍କ ଦରକାର, ତାହେଲେ ମୁଁ ଯାଇ ବୁଝିକିନା ଆପଣ ଦେଶୀ କୁକୁଡା ଟିକେ ନେଇଯିବେ ଆମର ଭଲ ହବ, କାଇଁକି ନା ବରଯାତ୍ରୀନେ ଦେଶୀ କୁକୁଡା ଖାଇଲେ ଭଲ, ସ୍ଵାଦ ବି ଲାଗିବ। ଯାହାଫଳରେ କହିବେ ଭଲ କରିଥିଲେ ବୁଝିଲେ ନା।
ଆଜ୍ଞା।
ମୁଁ ସେଥିପାଇଁ କହୁଚି।
ନାଇଁ ଖାଇବାକୁ ତ ଦବୁ କାଇଁ ଭଲ ଜିନିଷ କାଇଁ ନ ଦବୁ।
ଆଜ୍ଞା ଆଜ୍ଞା ମୁଁ ବୁଝିଦଉଚି ଆମର ମୁଁ ଥରେ ନେଇଥିଲି ମୋ ସାଙ୍ଗ ବିବାହ ଏବେ ଗଲା। ମୁଁ ନେଇଥିଲି ଦି କୁଇଣ୍ଟାଲ ଚିକେନ, ସିଏ ନେଇଥିଲେ କେତେ ଦି ଲକ୍ଷ ପାଖାପାଖି ଟଙ୍କା ନେଇଥିଲେ ବୁଝିଲେ ନା। ଭଲ ଦେଶୀ କୁକୁଡ଼ା ଦେଇଥିଲେ। ଆଜ୍ଞା ଆଜ୍ଞା।
ମୋ ଶହେ ଟଙ୍କା ହେଇଥିବ।
କିନ୍ତୁ ମାର୍କେଟରେ ଏଇନେ ଆମର ଦେଶୀ କୁକୁଡା ଆ ରେଟ୍ ଚାଲିଚି ଉଁ ତିନିଶହ ଟଙ୍କା ତିନିଶ ପଚାଶ ଟଙ୍କା। କାହିଁକି ନା ଆମେ ଏତେ ମାତ୍ରାରେ ନଉଚନ୍ତି ମାନେ ସେ ନିହାତି ରିହାତି ଦେବେ ବୁଝିଲେ ନା। ସେଥିପାଇଁ ମୁଁ ବୁଝିଦଉଚି ନିହା ତି ଭାବେରେ ଆମେ ଗୋଟେ କୁଇଣ୍ଟାଲ କୁକୁଡା ବା ଦେଶୀ କୁକୁଡା
ଆପଣ ଶୁଣନ୍ତୁ ନିର୍ବନ୍ଧ ପାଇଁ ଗୋଟାଏ କୁଇଣ୍ଟାଲର ବୁଝିଦିଅନ୍ତୁ। ଆଉ କିଛି ପଇସା ନଗଦ ଦେଇଦେବେ ତାଙ୍କୁ, ଦେଇଦେଲା ପରେ ଆ ବରଯାତ୍ରୀ ପାଇଁ ତାଙ୍କୁ ଆଗରୁ ପଇସା ଦେଇଦେଲେ ସିଏ ଆମ ପାଇଁ ର ଖି ଦେଇଥେବେ ଆଗୁରୁ ନହେଲେ ସେତବଳେ ତାଙ୍କର ପୁଣି କିଏ ଆସି ଜୁଟିଯିବେ। ତ ସେତବେଳକୁ ଦେଇପାରିବେନି, ହଁ ମୁଁ ଆପଣଙ୍କୁ ପ ହୁଁ
କିଛି ନାଇଁ ତାଙ୍କର ବହୁତ ମାତ୍ରାରେ କୁକୁଡା ଅଛନ୍ତି, କାହିଁକିନା ତାଙ୍କର ଗୋଟେ ଫାର୍ମ ନାଇଁ। ଚାରି ପାଞ୍ଚଟି ଫାର୍ମ ଅଛି। ସେ ଯୋଉ ଫାର୍ମରେ ବୁଝିଲେ ବି ଦେଇପାରିବେ, କାହିଁକିନା ସେ ଦେଶୀ କୁକୁଡା ରଖନ୍ତି ଏବଂ ବ୍ରଏଲର ଅଷ୍ଟ୍ରେଲିଆ ଏବଂ କଡକନାଥ କୁକୁଡା ମଧ୍ୟ ରଖନ୍ତି। ବୁଝିଲେ ନା ସେଥିପାଇଁ ମୁଁ କହୁଥିଲି ଆ ଆପଣ ଆମ ଦେଶୀ କୁକୁଡ଼ାଟି ନେଲେ ଭଲ ହବ। କାହିଁକି ନା ଟେଷ୍ଟ ବା ସ୍ଵାଦ ଆସିବ।
କେବେ ଖାଇଚନ୍ତି କଙ୍କଡା?
ଆଜ୍ଞା?
କେବେ କୁକୁଡା ଆଣିକି ଖାଇଚନ୍ତି?
ଆଜ୍ଞା ଆଜ୍ଞା ଥରେ ଆମେ ସାଙ୍ଗ ପିଲା ଆମ ସାଥି ପାଞ୍ଚ ଛଅଜଣ ମିଶିକି ଦେ କୁକୁଡ଼ାଟି ଆଣିଥିଲୁ, ବହୁତ ବାହାରେ ସ୍ଵାଦ ଲାଗିଲା। ବ ଟେଷ୍ଟ ଲାଗିଲା ବୁଝିଲେ ନା ଆପଣ ଆପଣ ଯଦି କହିବେ ଆମେ ଗୋଟେ ବା ଦିଟା ଆପଣଙ୍କ ଘରୁକୁ ନେଇକି ଯିବୁ ବୁଝିଲେ।
ହଁ ଆପଣ ଆଣନ୍ତୁ ଏଇ ଯୋଉ ଆମର ସାତ ତାରିଖ ଅଛି ଆଜି ତ ଦୁଇ ତାରିଖ ହେଲାଣି। ଆପଣ କାଲି ଶୁକ୍ରବାରେ ଅଛି ନହେଲେ ରବିବାର ଦିନ ଆଣିକି ଟିକେ ଆସନ୍ତୁ। ଆସିଲେ ଆମେ ଟିକେ ଦେଖିଲେ ସେଇଟା ଭଲସେ ଜଣାପଡିବ କି ତାର ସ୍ଵାଦଟା କିପରି ଲାଗୁଚି ଲାଗିଲେ ଆମେ ହଁ
କୁହନ୍ତୁ?
ଏଇଆ କହୁଥିଲି ଆଉ।
ମୁଁ ଶୁଣନ୍ତୁ ଦିଟା ଦିଟା କୁକୁଡା ବା ତିନିଟା କୁକୁଡା ନେଇଯାଉଚି ତମେ ରୋଷେଇ ବା ରାନ୍ଧିକି ନା ଖାଇବ। ଦେଖିବ କଣ ଟେଷ୍ଟ ବା ସ୍ଵାଦ ଲାଗୁଚି, ସେଇ ହିସାବରେ ଆମେ ଅର୍ଡର ଦବା ନ ଆମେ ଅନ୍ୟ ଜେଗାକୁ ଦେଖିବା ବୁଝିଲେ କି।
ମୁଁ ଆପଣ କହୁଚନ୍ତି ମୋର ଆପଣଙ୍କ କଥା ଉପରେ ବହୁତ ବିଶ୍ବାସ ଅଛି, ଆଉ ଆପଣ ଯଦି ପଠେଇଦେବି ମୁଁ ଆପଣଙ୍କ ଉପରେ ସେତିକି ବିଶ୍ୱାସ ଅଛି, କିନ୍ତୁ ଆପଣ ତାଙ୍କୁ ହଁ ଆପଣ ଥିଲେ ବି ଭଲ ହୁଅନ୍ତା ମୁଁ ଆପଣଙ୍କୁ ପଇସା ଦେଇ ଦେଲେ ଆପଣ ନେଇକି ତାଙ୍କୁ ଟିକେ ଆଗୁଆ ପଇସା ଦେଇଦିଅନ୍ତେ। ହେଇଦେଲା ପରେ ସେ ଆମ ଇଏ ଟା ରଖିଦିଅନ୍ତେ। ବୁଝିପାରୁଛନ୍ତି ନା ହୁଁ ତ ମୋର ଏଇ-ଏଇ ଏଇ ଇଏଟା ମୋର ଯାହା ହଉ
ଆଜ୍ଞା ଆଜ୍ଞା ଆଉ ଯୋଉ ପନିପରିବା କଥାଟା କହୁଛନ୍ତି ଆପଣ ଯୋଉ ଫିଙ୍ଗର ଚିପ୍ସ ଫିଙ୍ଗର ଚିପ୍ସ ସବୁ ହବ ଘାଣ୍ଟ ହବ। ଏବଂ ସାଧା ଉପରେ ଯୋଉ ଆଇଟମ ଗୁଡିକ ହବ ବୁଝିଲେ ନା ଯେମିତି ପୋଟଳ ହଉ କିମ୍ବା ଫିଙ୍ଗର ଚିପ୍ସ ହଉ କିମ୍ବା କୋବି ଆଳୁ ବେସନ ତରକାରୀ ହଉ।
ସେପଟେ ମୋର ଜିନିଷ ଇଏ ନାହିଁ ଆମର ଏଇଠୁ ସୁବିଧାରେ ମିଳିଯିବ। ଆପଣ ଯଦି ପାରୁଛନ୍ତି ଅ ଯଦି ଅନ୍ୟ ପରିବା ଯଦି ଆ ଆପଣଙ୍କ ପାଖାପାଖି ଯଦି ଶସ୍ତାରେ ମିଳୁଛି ତାହେଲେ ମତେ ଟିକେ ଜଣାନ୍ତୁ।
ଆଜ୍ଞା-ଆଜ୍ଞା ଶୁଣନ୍ତୁ କୋବି ଏଠି ଆପଣ ହାଟରେ କେତେ ଟଙ୍କା ଏଇନା ପଡୁଛି ଗୋଟା କୋବି?
ବନ୍ଧା କୋବି ଷାଠିଏ ଟଙ୍କା କେଜି।
ଆଜ୍ଞା ଆମର ଏଠି ଶୁଣନ୍ତୁ ଆମେ ମଣ୍ଡିରେ ଯେହେତୁ ନବା କମ ରେଟ ରେ ପଡିବ କାହିଁକି ନା ଗୋଟା କୋବି ଦଶ ଟଙ୍କା କିମ୍ବା ପନ୍ଦର ଟଙ୍କା ପଡିବ ବୁଝିଲେ ନା।
ଆଜ୍ଞା।
ଆ ସେଇ ହିସାବରେ ଆମେ
ଏ ବହୁତ ମାନେ ଆମ ଆମ ବଜାର ଚା ଆପଣଙ୍କ ବଜାର ର ଚାରି ଗୁଣ ତ ପ ପଇସା ବଢି ଯାଇଛି।
ଆଜ୍ଞା ଆଜ୍ଞା କାହିଁକି ନା ଏଇନା ମାର୍କେଟ ଦର ଯେମିତିଆ ପରିବା ରେଟ ଏଇନା କାର୍ତ୍ତିକ ମାସ ଆଗକୁ ଆସିବାର ସେଥିପାଇଁ ପରିବାର ରେଟ୍ ଏଇନା ହଁ ମୁଣ୍ଡ ଛୁଆ ବା ହାଇ ରେଟରେ ଅଛି ବୁଝିଲେ ନା। ସେଥିପାଇଁ ଆପଣ ତ ଜାଣିଥିବେ। ଆଉ
ଘରେ ଘରେ ସବୁ କେମିତି ଅଛନ୍ତି?
ଆଜ୍ଞା।
ଘରେ କେମିତି ସବୁ ଅଛନ୍ତି?
ଆଜ୍ଞା ସବୁ ଭଲ ଅଛନ୍ତି। ଆଉ ଏବେ ତ ଆପଣ ଏରେ ବର୍ଷା ହେଉଥିବ ନା।
ସେ ସକାଳ ତ ଜୋର ବର୍ଷ ରହୁଥିଲା କିନ୍ତୁ ଏବେ ଟିକେ କିଏ ପାଗ ଭଲ କରିଛି। ଆଉ ଏ ଆଉ ଆପଣ ଟିକେ ଯ ଯୋଉ ପନିପରିବା ଟା ଅଧା କହୁଥିଲି ରହିଗଲା କଥା ଟା ପନିପରିବା ଟା ଟି କେ ଯେତିକି ବି ଯାହା ହବ ମୁଁ ଆପଣଙ୍କୁ ଲେଖିଦେବି। ଏ ଏଇ ସବୁ ପରିବା ଏତିକି ଏତିକି ଦରକାର ଅଛି ଆପଣ ଆପଣଙ୍କର ଯୋଉ ଚିହ୍ନା ରେ ହଉ ବା ମଣ୍ଡିରେ ହଉ ଯୋଉଠୁ ଆଣିକି ଗୋଟେ ଗାଡି କରିକି ଆମ ଘରକୁ ପଠେଇଦେବେ ପଇସା କଥା ଆଉ ଚିନ୍ତା କରିବ ନାହିଁ। ପଇସା ମୁଁ ଆପଣଙ୍କୁ ପଠେଇଦବି ହେଲେ ଆପଣ ତ ଯିବେ ମୁଁ ଆପଣଙ୍କ ହାତରେ ପଇସା ଧରେଇବି ଆଉ।
ଆଜ୍ଞା ତାହେଲେ ସବୁ ଆମ ମୁଁ ବୁଝି ଦଉଛି ଆପଣଙ୍କୁ ଫୋନ କରି କହିବି ଫୋନ ମାଧ୍ୟମରେ ବୁଝିଲେ ନା।
ଆଉ କଣ କହୁଛନ୍ତି କୁହନ୍ତୁ ଆପଣ ସବୁ ସେପଟେ ସବୁ ତିଆରି ମିଆରି କରନ୍ତୁ। ଆଉ ଯୋଉ ଜାଗାରେ ଆମର ଟେଣ୍ଟ ବନ୍ଧା ହବ ସେ ଜାଗା ସଫା କରନ୍ତୁ ଭଲ ଭାବରେ ବୁଝିଲେ ନା।
ଦେଖା କରିଛି ସେ ଆମ ଗ୍ରାମର ଦିଇଟା ମଜୁରି ମଜୁରିଆ ଅଛନ୍ତି। ହେଲା ସେମାନେ ହଁ। ସେ ଦି ଜଣ ଦୁଇଶ ଦୁଇଶ ଚାରିଶ ପଇସା- ଟଙ୍କା ନେବେ ନେଇବେ କିନ୍ତୁ ସେ ଯଉ ଆମର ଯଉ ବାରି ଅଛି ତାକୁ ସେମାନେ ସଫା କରି ସାଇଲେଣି ଅଧା ଅ ଧୀ ସଫା କରିସାଇଲେଣି ଆଉ ଯଉ ଅଧା ଅଛି ସେ ଏ ଯଉ ବର୍ଷା ଯୋଗୁଁ ଆସୁନାହାଁନ୍ତି। କାଲି ଆସିକି ସଫା କରିକି ତା ଦିହେରେ ହଁ ସେଠି ଗୋଟେ ରାସ୍ତା ଭଳିଆ ହେଇଚି ତାକୁ ସେ ଯଉ କ୍ରସର ଗୁଣ୍ଡ ସବୁ ପକେଇବେ ପକେଇଲା ପରେ ହଁ ସେଟା ଆମ ମନ୍ଦିର ପାଖାପାଖି ଜାଗାଟା ତ ମନ୍ଦିରରେ- ମନ୍ଦିର ହଁ। ତ ସେଇଆ ହବ ଭୋଜିଟା ହବ ମନ୍ଦିରରେ ନିର୍ବନ୍ଧ ବି ହବ ବ୍ରାହ୍ମଣ ଫ୍ରାହ୍ମଣ ସବୁ ବୁଝା ସରିଚି। ଖାଲି ଏଇ ଖାଦ୍ୟପେୟ କଥାଟା ଟିକେ ପଡିିଚିଆଉ ଟିକେ ଅଧିକ ପଇସା ହେଇଯିବାରୁ ପଇସା ଅଭାବକୁ ଏଇସବୁ ଜିନିଷ ଆଉ ନହେଲେ ତ ବଜାରରୁ ମୁଁ ତ ଡାଇରେକ୍ଟ କିଣି ଦିଅନ୍ତି। ଆଉ ହଁ ଏଇଆ ସେଥିପାଇଁ ଆପଣଙ୍କୁ ଟିକେ କ- ଫୋନ୍ କରିଥିଲି ଆଉ।
ଆଜ୍ଞା ମୁଁ ନିଶ୍ଚିନ୍ତ ଭାବରେ ବୁଝିକି ନା ଆପଣଙ୍କୁ ଜଣେଇବି ବୁଝିଲେ ନା।
ହୁଁ
ଫୋନ୍ ମାଧ୍ୟମରେ ଆପଣଙ୍କୁ ପ-ଫୋନ୍ କରିକି ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଜଣେଇବି ଆପଣ ନିଶ୍ଚିନ୍ତ ରୁହନ୍ତୁ ବୁଝିଲେ ନା।
ହଁ କହିଚି କିନ୍ତୁ ଆପଣ ଟିକେ ମା- ମାଙ୍କୁ ଆଉ ମଉସାଙ୍କୁ ଟିକେ ସାଙ୍ଗରେ ନେଇକି ଆସିବେ। ଭଲ ଲାଗିବ ଏତେ ସାହାଯ୍ୟ କଲେ ଏତେ ଇଏ କଲେ ମୋ ମା ବି ଖୁସି ହେଇଯିବେ ଆପଣଙ୍କୁ ଦେଖିକି। ଆଉ ଯା ହଉ ଖୁସି ଲାଗିଲା।
ଆଜ୍ଞା ହଉ ମୁଁ ରହିଲି ମୋର ଏଇନା ଟିକେ କାମ ଅଛି ବୁଝିଲେ ନା।
ଆଜ୍ଞା।
ଆଉ ମୁଁ ଯାଉଚି ସେପଟ ଚି- ଚିକେନ ଫାର୍ମ ଦେଇକି ନା ଯିବାର ଅଛି ମୁଁ ଏଇନା ଯ ଦି ଯିବି ଏଇପଟେ ବୁଝିଦେଇକି ନା ଯିବି ଆପଣଙ୍କୁ ଫୋନ୍ ମାଧ୍ୟମରେ କହିବି ହେଲା।
ଆଜ୍ଞା ମୁଁ ଏପଟେ ଲିଷ୍ଟ କରିଦଉଚି। କରିଦଉ ଚିଠା କରିଦଉଚି ଚିଠା କରି ପଠେଇଦେବି କେତେ କଣ ପ ଟା ଆଣିବେ ଆଉ।
ଆଜ୍ଞା -ଆଜ୍ଞା ରହିଲି ଆ- ଆଜ୍ଞା।